ହ୍ୟାଲୋ।
ହୁଁ ହେଲୋ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ମୋ କଥା ଆପଣଙ୍କୁ ଶୁଭା ଯାଉଚି?
ଆଜ୍ଞା ଆଜ୍ଞା।
କୁହନ୍ତୁ।
ଏବେ କଣ କରୁଛନ୍ତି?
ମୁଁ ଏବେ ବସିଚି ଆପଣଙ୍କ ଆଡେ ବର୍ଷା ହଉଚି?
ହଁ ଏବେ ଟିକେ ହଉଚି।
ସେ ଆପଣ କୋଉଠୁ କହୁଛନ୍ତି?
କଟକରୁୁ।
ଆଛା ଆପଣଙ୍କ ଟ୍ୟାକ୍ସ କେତେ ଟା କଂପ୍ଲିଟ୍ ଅଛି?
ମୋର ସତରଟା ଟ୍ୟସ୍ କମ୍ପ୍ଲିଟ କିନ୍ତୁ ଛଅଟା ପଡିଛି ଜିରୋ। ହଁ।
ନଅଟା ଜିରୋ ମାନେ ମାନେ ଏବେ ନୂଆ ଆପଣ ଜଏନ୍ କରୁଚନ୍ତି କି?
ନାଇ ଜଏନ୍ ନୁହେଁ। ଜିରୋ ପଡିଯାଇଛି ଆଉ ଏକଥା ହୁଅନ୍ତୁନି ଏକଥା ଆଉ। ୱାଟସପ୍ କଲରେ ହବା ଯୋଉ କଥା ପାଇଁ ହବା କଥା ସେ କଥା ହୁଅନ୍ତୁ। କାରଣ ଏଇଟା ରେକର୍ଡ କଥା ହଉଚି। ଓ ଆପଣ ତ ଗାଲ ଆପଣ ରଜ କେମିତି ପାଳନ କରିଥିବେ?
ରଜ।
ଆଜ୍ଞା।
ହଁ ରଜ ତ ବହୁତ ଭଲରେ ମୁଁ ପାଳନ କଲି।
ଦୋଳି ଖେଳିଥିବେ ରଜପାନ ଖାଇଥିବେ।
ନାଇଁ ମୁଁ ତ ପାନ ଖାଇନି ମୁଁ ଟୋଟାଲ ବି ପାନ ଖାଇନି ରଜ ପାନ ବି ମୁଁ ଖାଏନି ହଁ ଦୋଳି ତ ହଁ ଦୋଳି ଖେଳିଚି। ଆ ଏଠି ରଜ ମ ହଁ।
ରଜ ଆପଣଙ୍କ ଆଡେ ହେଇଗଲା।
ଆଜ୍ଞା
ଆପଣଙ୍କର, କଣ ରଜମହୋତ୍ସବରେ, ଆପଣଙ୍କର ହୋଉଥିଲା?
ମାନେ, ଗୋଟେ ଜାଗାରେ ମେଳା ବି ପଡିଥିଲା, ଆମ ଘର ପାଖରେ-ହେ। ରଜ, ମହୋତ୍ସବ ପାଇଁ? ତିନି ଦିନ୍, ତିନି ଦିନି ସେ ମେଳା ଟା ହଉଥିଲା, ଅ ହୁଁ ହମାନେ, ସଜାସଜି ବି ହେଇ ଥିଲା, ଯେମିତି ଗେଟେ ସଜା ହୁଏ, ଫୁଲରେ ହଁ ଅ ଏସବୁ ମାନେ, ଗୋଟେ ଷ୍ଟେଜ ବି ହେଇଥିଲା। ପିଲାମାନଙ୍କର ପ୍ରୋଗ୍ରାମ ପାଇଁ, ଆ ଆଉ ବହୁତ ଦୋଳି ବି ପଡିଥିଲା, ଯେମିତି ରାମ ଦୋଳି ପଡିଥିଲା। ଆଉ, ଦଉଡି ଦୌଳି ବି ପଡିଥିଲା। କି ମାନେ, ଟ୍ରେନ ରେ ଯୋଉ ପିଲାମାନେ ଖେଳନ୍ତି। ଟ୍ରେନ ଦୋଳି ତଳେ, ସେ ଦୋଳି ବି ପଡିଥିଲା। ଆଜ ଏସବୁ, ଆ ରଜ ତ ଝିଅ ପିଲା ମାନଙ୍କ ପାଇଁ, ନା ପର୍ବ।
ହଁ, ଝିଅ ପିଲା ମାନ ପାଇଁ ନା?
ହଁ-ଅ
ପୁଅ ପିଲା ମାନଙ୍କ ପାଇଁ ବି ଅଛି, ପୁଅ ପିଲା ନ ଚାହିଁଲେଆଉହବକି? ପୁଅ ପିଲା ଦୋଳି ପାରିଦେବେ ନା।
ହଁ, ହଁ ସେଟା ବି ଠିକ୍ କଥା।
ରଜ ମହାତ୍ସବଟା, ହିଁ ପୁଅ ପିଲା କରନ୍ତିନା, ପୁଅ ପିଲା ହିଁ ଆରେଞମେଣ୍ଟ କରିକି ଦୋଳି ପାରି ଫୁଲ ଫୁଲ ଟାଙ୍ଗି ଝିଅ ପିଲା କେମିତି ଖେଳିବେ। ଷ୍ଟେଜ୍ ବାଡ଼େଇକି ଷ୍ଟେଜରେ ଝିଅପିଲା କେମିତି ନାଚି ବେଟି ସଙ୍ଗିନ ହବ, ଡାନ୍ସିଂ ହବ କେମତି, ତାପରେ କ
ମାନେ, ଏ ଏବେକାର ସମସ୍ତେ ସମାନ। ପୁଅ ଝିଅ ସମସ୍ତେ ସମାନ।
ସ--ମମାନ ତ? ହଁ, ଆପଣଙ୍କୁ କଣ କରିବାକୁ ଭଲ ଲାଗେ, ଖାଲି ଟାଇମ ରେ ବସିଲା ବେଳେ ଆପଣ କହବି?
ନା ମତେ ତ, ରୋଷେଇ କରିବାକୁ ଭଲ ଲାଗେ।
ଅ ଆପଣ, କଣ ରୋଷେଇ କରନ୍ତି ଭଲ?
ମୁଁ, ମୁଁ ତ ରୋଷେଇ ମାନେ ଆଇଁଷ ତ ମୁଁ ଖାଏନି, ସେଥିପାଇଁ ମୁଁ ଆଇଁଷରେ ହାତ ଦିଏନି।
ଆରିସା ପିଠା ଆମର କଣ କରନ୍ତି? ସାଧା କଣ ବନାନ୍ତି ଆମର, ଆଇଟମ?
ସାଧା, ଡାଲି ବି କରିପାରିବି। ଡାଲମା ବି ବନେଇ ପାରିବି, ତରକାରୀ ବି କରିପାରିବି। ହଁ ଭଜା ବି, ଭାଜି ପାରିବି।
ଯେମିତି, ଆମର ଅଛି ମଞ୍ଚୁରିଆନ, ତାପରେ ପନି ପନିର୍ ପୋଟଳ, ତାପରେ ଗୁଗୁନ୍ ସେଟା, ବନେଇ ପାରିବି?
ଆଜ୍ଞା।
ପନିର୍ ତ ଯୋଉ କରନ୍ତି, ପନିର ଚିଲି ବି କରନ୍ତି ଗୋଟେ ହଁ। ହଁ ତାକୁ ବି, କରିନି କୋ
ଆମିଷ ଖାଆନ୍ତିନି?
ନାଇଁ, ମୁଁ ଆମିଷ ଖାଆନ୍ତିନି, ମୁଁ ଶାକାହାରି।
ଆଜ୍ଞା, ଆଉ କଣ କୁହନ୍ତୁ?
ଆପଣ ଖା
ହଁ ଅ ହଁ, ମୁଁ ଭେଜ, ନନ ଭେଜ ଦିଟା ଯାକ। ଭେଜ ବି, ନନ ଭେଜ ଦିଟାଯାଙ୍କ ବନେଇବା ଜାଣ ଆଜ୍ଞା।
ହଁ ଆମିଷ ତ ଖାଇବାକୁ ଭଲ ତ ନୁହଁ ମତେ ଭଲ ବି ଲା ସେଥିପାଇଁ ମୁଁ ଖାଉନି। ଆଜ୍ଞା ଆଉ ଆପଣ କଣ କରନ୍ତି?
ମୁଁ ଏଇନା ପାଠ ପଠି ପଢୁଛି।
ଆଛା ଦେହ ଏବେ କେମିତି ଅଛି ଆପଣଙ୍କର?
ହୁଁ ଦେହ ଭଲ ଅଛି।
ଆଉ ଘରେ ସମସ୍ତେ?
ଘରେ ସମସ୍ତେ ଭଲ ଅଛନ୍ତି ଦାଦା ବାପା ମା ବୋଉ। କୋଉଠି ଆମେ ତିନି ଚାରି ଭାଇ ଦିଟା ଭଉଣୀ। ଆଛା ଆଛା ବଡ ମା ବଡପା।
ଆଚ୍ଛା। ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ସମସ୍ତେ ଭଲ ଅଛନ୍ତି।
ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ମୋତେ ବୁକ୍ସ ପଢ଼ିବାକୁ ଭଲ ଲାଗେ କ୍ରିକେଟ୍ ଖେଳିବାକୁ ଭଲ ଲାଗେ। ତର ରୋଷେଇ ବୋଲି ରୋଷେଇ କରିବାକୁ ଭଲ ଲାଗେ ବୋଲି ଗୋଟେ ଆଇଟମ ଚିକେନ ଆଉ ମାଛ।
ହଁ।
ଆଉ ସାଧାରେ ଛତୁ ପୋଟଳ ପନିର। ଆଉ ମଟର ତରକାରୀ ଟା ଭଲ ଲାଗେ କରିବାକୁ ତାକୁ ଯେମତି ବନେଇ ଯାଇନି ଯେମିତି ଆମର ଅଛି ମୁଢ଼ି କି ମୋଟର ତରକାରୀ। ମୋ ତୋର ଖାଇଲାକୁ ଭଲ ଲାଗେ ସେମିତି ଗୋଟେ ବନେଇ ଜାଣେ ଭଲସେ ଆଉ
ଓହୋ ହ ପୁଅ ପିଲା ବି କିଛି ଜାଣିଛନ୍ତି ବନେଇବାକୁ। ସେଇ ଝିଅ ପିଲାଙ୍କ ଠାରୁ ପୁଅ ମାନଙ୍କର ବିଁ ଆ ରୋଷେଇରେ ବହୁତ ଆଗ୍ରହ ଥାଏ ଆ ଭଲ ବି ବନେଇଥାଏ।
ଆଜ୍ଞା। ଆପଣ କୋଉ ଜାଗା ବୁଲିବାକୁ ଭଲ ଲାଗେ, ଯେମ୍ତି ଆମର ଜଗନ୍ନାଥ ପୁରୀ ସେମ୍ତି। କୋଉ-କୋଉ ଜାଗା
ମୁଁ ତ ମାନେ ପ୍ରସିଦ୍ଧ ସ୍ଥାନ କହିଲେ ମୁଁ ପୁରୀ ଥରେ ଯାଇଚି। ଆ ଆମର ଢେଙ୍କାନାଳରେ ଯୋଉ ଅଛନ୍ତି ବାବା କପିଳାସ୍ ବାବା ଶିବ ଶମ୍ଭୁ ସେଠିକି ଯାଇଚି, ଆଜ୍ଞା-ଆଜ୍ଞା। ଆଉ ସେଠିକି ତ ଯିବୁ ମାନେ ସିରିଡି ସେଇ ମନ୍ଦିର ତ ତା ପାଖରେ ଥିବ ନା ସେଠି କେମିତି ଛାଡି ଦେଇକି ଆସିବୁ ତାଙ୍କୁ ବି ଦର୍ଶନ କରିଦିଓଉ।
କପିଳାସ୍ ର ଦେବସେବା ଉପରକୁ ପୁରା ଟପ୍ କୁ ଯାଇଛନ୍ତି?
ଆ ହଁ ଯାଇଛି, ବାର ବାଙ୍କରେ ଯାଇଚି।
ବାରବାଙ୍କେରେ ନାଇଁ-ନାଇଁ ନା ମୁଁ ବାରବାଙ୍କ କଥା କହୁନି। କାରଣ କପିଳାସ୍ ଗଲା ପରେ ଦର୍ଶନ ପରେ ଦର୍ଶନ ଉପରକୁ ଉଁ ସୀତାମାତା ଏମ୍ତି ଅଛି ଦେବସଭା ଟପ୍ ପୁରା। ଟପ୍ କୁ ପୁରା ଯାଇଛନ୍ତି, ଆଜ୍ଞା।
ହଁ ଯାଇଛି ବହୁତ୍ ଭଲ ଲାଗେ ମତେ ମନ୍ଦିର ତ ମାନେ ଭଲ ଲାଗେ ମନ୍ଦିର ବୁଲିବାକୁ, ମାନେ ପାର୍କ ଛଡା ମତେ ମନ୍ଦିରରେ ସମୟ ବିତେଇବାକୁ ବହୁତ୍ ଭଲ ଲାଗେ, ଭଲ ଶାନ୍ତି ଲାଗେ। ମା ମାନେ ମୁଣ୍ଡ କୁ ମାନେ ଶକ୍ତି ବି ବହୁତ୍ ମାନେ ସକାରାତ୍ମକ ଶକ୍ତି ବି ବହୁତ୍ ଆସେ। ଠାକୁରଙ୍କ ଆଗକୁ ଯିବୁ ମାନେ ତ ଭଲ ହିଁ ଲାଗିବ।
ଆଜ୍ଞା।
ଆଚ୍ଛା ଆପଣ ଆଜି ଖାଇଥିଲେ କଣ?
ମୁଁ ପଖାଳ ଭାତ ମାନେ ଛୁଙ୍କ ଯୋଉ ଦହି ପଖାଳ କୁହନ୍ତି।
ହଁ-ହଁ-ହଁ ସେଟା ତ ଓଡିଆ ଘରର ଖାଦ୍ୟ ନା।
ଦହି ପଖାଳ, ଯୋଉ ଆମର ଅଛି ଦେଶୀ ମାଛ ଚୁନା।
ହଁ-ହଁ-ହଁ ଆଚ୍ଛା। ମାନେ ଓଡିଶା କହିଲେ ତ ମୁଁ
ହଁ, ଓଡିଶା କହିଲେ ତ କୁହନ୍ତୁ ଆପଣ।
ହଁ, ଓଡିଶା କହିଲେ ତ ଆମର ପଖାଳ ଭାତ ଶାଗ ଭଜା, ବଢିଚୁରା, ମାନେ ଏଇ ଖାଦ୍ୟ ଵିନା ଆମ ଓଡିଶାର ନାଁ ଟା ପୁରା ମାନେ କହିଲେ ବି ଭୁଲ୍ ହବ, ହଁ ଅଧୁରା।
ଆପଣ କଣ ଖାଇଛନ୍ତି ଆଜି?
ମୁଁ ତ ଏଗାରଟା ବେଳେ ଖାଇଥିଲି ପଖାଳ ଭାତ ଆଉ ଆଜି ପୋଡା ପୋଡି ଘରେ ହେଇଥିଲା, ପୋଡା ଖାଦ୍ୟ ଟା ବି ବହୁତ୍ ଭଲ୍ ଲାଗେ, ମାନେ ସିଜା ର ଗୋଟେ ସ୍ଵାଦ ଥାଏ, ଭଜାର ଗୋଟେ ସ୍ଵାଦ ଥାଏ, ପୋଡା ଆଜ୍ଞା ହଁ ତାକୁ ଯଦି ତ ର୍କାରି ରାନ୍ଧିବା ତାର ବି ଗୋଟେ ଶ୍ଵାଦ ଆସିଯାଏ।
ତାର କୋଉ ଦଳା ଟା ଭଲ୍ ଲାଗେ ଆପଣଙ୍କୁ, ଯେମ୍ତି ଆମର ବାଇଗଣ ଟମାଟୋ ଯେମିତି ପୋଟଳ ଭେଣ୍ଡି, ଯେମ୍ତି ଆଳୁ ଆଉ ଅଛି ଆମର ଯେମ୍ତି ପିଆଜ ରସୁଣ ପୋଡା ବି ଟିକେ ଦଳାରେ ପଡେ।
ହଁ-ହଁ ମାନେ ପୋଡା କହିଲେ ପ୍ରଥମେ ମୋ ମନକୁ ଆଳୁ ପୋଡା ହିଁ ଆସେ।
ଆଳୁ ପୋଡା ହିଁ ତ ମେନ୍, ଆଜ୍ଞା।
ହଁ, ପାଠପଢା ସମୟରେ ଯେତେବେଳେ ମାନେ ସ୍କୁଲ ଯାଉଥିଲୁ ଛୋଟବେଳେ ସେତେବେଳେ ପ ଖାଳ ଭାତ ତା ସହିତ ଟିକେ ଆଳୁ ପୋଡା, ସେଟା ଖାଇବାର ବି ସ୍ଵା ଦ ଥିଲା ସେ ମାନେ ଭୁଲି ବିି ହବନି, ସେ ଅଭୁଲା ସ୍ମୃତିକି ରହିଯାଏ। ଆଳୁ ପୋଡା ସହିତ ଟିକେ ମିକ୍ସର୍ ଯୋଉଟାକୁ ଚେନାଚୁର୍ କୁହନ୍ତି। ଆ ଟିକେ ପକେଇଦଲେ ଖାଇବାକୁ ବହୁତ ମଜା ଲାଗେ।
ତା ସାଙ୍ଗକୁ ଟିକେ ଆମର ଓଡିଆ ର ଯେମିତି ଗାଉଁଲି ରେ ଅଛି ଯୋଉ ପିଆଜର ଜାଣିଛନ୍ତି ଶୁଣ୍ଡି ଗୋଟେ ଥାଏ ଯୋଉ ପିଆଜ ଲଗେଇଲା ବେଳେ ଗୋଟେ ଯେତବେଳେ ଚେର ଯେତେବେ ଉପରୁ ଗୋଟେ ଗଛଟେ ବାହାରିକି ଆସେ, ସେମିତିରେ ଗୋଟେ ନାଇଁ ଶଣ୍ଢି ଆମର।
ପିଆଜା ସଣ୍ଢା କହନ୍ତି ଆମ ଆଡେ।
ହଁ ଆଉ କଣ ଶୁଣ୍ଡି କଲେ ନା, ଆଜ୍ଞା।
ହଁ ସେଇ ଶୁଣ୍ଡି କି ଖାଇଛନ୍ତି କେବେ?
ଆଜ୍ଞା ଖାଇଛି, ତାର ଗୋଟେ ବରା ବି ହୁଏ କଣ ଜାଣିଛନ୍ତି?
ଆଜ୍ଞା, ଆଜ୍ଞା ମୁଁ ଖାଇଛି ବରା ଖାଇଛି ତାର ଚକୁଳି ପିଠାରେ ବି ଗୋଟେ ପଡେ ଆମର ସେଇ ସଣ୍ଢାଟା ଭଲ ଲାଗେ ଆହୁରି।
ହଁ, ହଁ ପିଆଜସଣ୍ଡା।
ହୁଁ, ତାପରେ ଆପଣ ଖାଇଛନ୍ତି ଆମର ଯୋଉ ଫୁଲ ଅଛି ବୋଇତାଳୁ ଫୁଲ ବୋଇତାଳୁ
ହଁ, ହଁ, ହଁ ଆଜ୍ଞା ମତେ ବହୁତ୍ ଭଲ ଲାଗେ ମୋର ପ୍ରିୟ।
ନା ମୁଁ କେବେ ଖାଇନଥିଲି କିନ୍ତୁ ଏମିତି ଜଣେ ବାଉଜ ମତେ ମୁଁ ଧରିକି ଜଷ୍ଟ ବିଲୁରୁ ଆସିଥିଲି ସେଇଠି ଯାଇଥିଲ ଭାରି ଗାଧେଇ ବାପା କହିଲେ ଏଟା ନେଇକି ଯାା ଭାରି ଆଉ, ମୁ ନେଇକି ଗଲା ବେଳକୁ ଜଣେ ଭାଉଜ କହିଲେ ଆଉ ଦି ଦିଅ ଦିଅ ଫୁଲ ଆସିଥିବା ଗୋଟେ ନୁଆ ଆଇଟମ ଟେକେ ଖାଇବା ଆଉ। ସିଏ କେମିତି ଦେଖିକି ଜାଣିକି ଆଇଟମ ଟା କରିଥିଲେ ମତେ ଦେଇଥିଲେ। ବହୁତ୍ ବଢିଆ ଲାଗୁଥିଲା।
ଆଛା। ସେ ତ ବହୁତ ଭଲ ଲାଗେ କାରଣ ବାଡିରେ ଯୋଉ ପିଢାରେ ଆମର ଏବେ ତ ଚାଳ ଘର ତ ବହୁତ କଣ ଦେଖିବାକୁ ମିଳୁଛି ଚାଳରେ ବୋଇତାଳୁ ମାଡେନି କି ଡଙ୍କ ସେଟା ବୋଇତାଳୁ ହେଇଥିବ ବୋଇତାଳୁ ଡଙ୍କକୁ ବି ଆମେ ରାଇତା କରିକି ଖାଇ ପାରିବା ଭଜା ସହ ବି ପକେଇକି ଖାଇ ପାରିବ। ହଁ ତାକୁ ତରକାରୀ କରିକି ବି ଖାଇପାରିବା ମାନେ ବୋଇତାଳକୁ ଡାଲମା ବି କରିପାରିବା ଭଜା ବି କରିପାରିବା ତାର ଫୁଲକୁ ବି ଆମେ ଖାଦ୍ୟରେ ବ୍ୟବହାର ପୋଇ ତ ବାଡ଼ି ବାଡ଼ିରେ ହିଁ ପୋଇ, ଆଜ୍ଞା
ଚିଙ୍ଗୁଡି ସାଙ୍ଗେ ପହି ଚିଙ୍ଗୁଡି ଆମର ଯୋଉ ଅଛି ଚିଙ୍ଗୁଡି ସେ ଚିଙ୍ଗୁଡ଼ି ସାଙ୍ଗେ ପୋଇ ମିଶ୍ରଣ ଯୋଉ ତରକାରୀ ଅଛି ଖାଇଛନ୍ତି?
ହଁ ସେଟା ଭଲ ଲାଗେ ମୁଁ ଯେତେବେଳେ ଆମିଷ ଭୋଜନ କରେ ଯେତେବେଳେ କରୁଥିଲି ଆଗରୁ ସେତେବେଳେ ମାନେ ଚୁଙ୍ଗୁଡିର ଗୋଟେ ଶୁଖୁଆ ଆସେ ଚୁଙ୍ଗୁଡ଼ି ଶୁଖୁଆ ତା ସହିତ ପୋଇ ବେଶରେ ଚୁଙ୍ଗୁଡି ଶୁଖୁଆ ପଡିଥିବା ତରକାରୀ ରେ। ମାନେ ତାର ବି ଗୋଟେ ସ୍ୱାଦ ଥାଏ ଆଉ ଯୋଉ ମାନେ ଚୁଙ୍ଗୁଡି ଯୋରା ଜାଲୁଆ ମାନେ ଜାଲ ରେ ପକେଇକି ଆଣନ୍ତି ଶୁଖୁଆ ହେଇନଥିବ ତାକୁ ଭାଜିକି ସ୍ପେସରରେ ପକାନ୍ତି ଆଜ୍ଞା ତାର ଗୋଟେ ବିଷ ସ୍ୱାଦ ଥାଏ।
ଚିଙ୍ଗୁଡ଼ିର ହଁ ସେ ଦିଟା ମୁଁ ଖାଇଛି ଚିଙ୍ଗୁଡିର ଗୋଡ କେବେ ଖାଇଛନ୍ତି?
ଉଁ ଚିଙ୍ଗୁଡିର ଗୋଡ କେବେ ଖାଇନି।
ନା ଯେଉଁ ଆପଣ କହିଲେ ଜାଲ ମାରିକି ଆଣିଥିବେ ଖାଇଥିବେ ମାନେ ନଥିବ କିନ୍ତୁ ଚିଙ୍ଗୁଡ଼ିର ଗୋଡ ଯୋଉ ଚିଙ୍ଗୁଡ଼ି ତରକାରୀରେ ଗୋଡ ଟା ଆଉରି ଯୋଉ ପଡେ ବହୁତ ଭଲ ଲାଗେ।
ଆଚ୍ଛା ଆପଣ ଖାଇଛନ୍ତି ଆପଣଙ୍କୁ ଜଣାଥିବ ସ୍ଵାଦ।
ଆଜ୍ଞା ବହୁତ ବଢିଆ ଲାଗେ ଚିଙ୍ଗୁଡ଼ି ଅପେକ୍ଷା ତାଙ୍କୁ ଚିଙ୍ଗୁଡିର ଗୋଡଟା ଭଲ ଲାଗେ।
ମାନେ ଗୋଟେ ଜୀବକୁ ମାରିବା ତ ବହୁତ ବଡ ପାପ ଯେତେବେଳେ ମୁଁ ଯା ଆଣିଲି କି ସେ ଠୁ ମୁଁ ଆମିଷ କରିବା ଛାଡ଼ିଦେଲି। ଆପଣ କେମିତି ତାଙ୍କୁ ଗୋଡୋ ହାତକୁ ଖାଇଦୋଉଛନ୍ତି ସେଟା ଭୁଲ କଥା।
ମଟନ ଗୋଡୋ ଛାଡେନି ଚିକେନ ଗୋଡୋ ଛାଡେନି ସବୁ ଖାଇଦିଏ।
ଆଛା ମାନେ ସେ